ହଁ ମୁଁ ଏଇନେ ବ୍ୟାମ୍ କରିକି ବସିଚି। ଆପଣ କଁ କରଚନ୍ତି?
ଛି ନାଁ ଏମତି ବସଛି ଆଉ। କଁ କରୁଚ୍ ଆଜ୍ଞା କଁ କରୁଛନ୍ତି ଆପଣ ପଢ଼ାପଢ଼ି ନାଁ କଣ ଚାଲିଚି?
ହଁ ମୁଁ ଗ୍ରାଜୁଏସନ୍ ସାରିଲିଣି ଦି ବର୍ଷ ହେଲାଉ ଏବେ ମୁଁ ମୋର ମାଷ୍ଟର୍ସ କରୁଚି।
ଆଚ୍ଛା ଆଚ୍ଛା ଘର ଆପଣଙ୍କର କେଇଟି?
ଘର ଆମର ଭୁବନେଶ୍ଵରରେ। ଆପଣ?
ହଁ ମୁଁ ଏବେ ଗ୍ରାଜୁଏସନ୍ ମୋର ଚାଲଚି ସେକେଣ୍ଡ୍ ସେମିଷ୍ଟର୍ ଏବେ ହବ। ଆଉ ଭୁବନେଶ୍ବରରେ ହିଁ ମୁ ପଢୁ଼ଚି ଆଉ। ଆମ ଘର ଆକ୍ଚୁଲି ବାଲେଶ୍ଵର ଆମ ଘର।
ଆଜ୍ଞା ଠିକ ଅଛି ଆପଣ ମାନେ କଁ ବିଷୟରେ ପଢ଼ୁଚନ୍ତି?
ଆମ ଷ୍ଟ୍ରିମ୍ ଆର୍ଟସ୍ ରେ ମୁଁ କରୁଚି ମୋର ଓଡ଼ିଆ ଆନର୍ସ ଅଛି।
ଅହ ଠିକ ଅଛି।
ଅହୋ ଆପଣଙ୍କ ଘର ଭୁବନେଶ୍ଵର ନାଁ ଆଉ କୋଉଠି?
ହଁ ମୁଁ ଭୁବନେଶ୍ଵର ମୁଁ ପୁରୀ ଜନ୍ମ ଭୁବନେଶ୍ୱର ମୋର ଛୋଟ ବେଳୁ ମୁଁ ଭୁବନେଶ୍ୱରରେ ହିଁ ଅଛି। ହଁ
ଅହ ଆପଣ ଜଏଣ୍ଟ୍ ଫ୍ୟାମିିଲ ସାଏଦ୍।
ଏ ନାଁ ନାଁ ମୋର ସିଙ୍ଗିଲ୍ ଫ୍ୟାମିଲି ଆମେ ଚାରି ଜଣ ।
କିଏ କିଏ ଅଛନ୍ତି ଫ୍ୟାମିଲିରେ?
ହଁ ସ୍ ଗ ଫ୍ୟାମିଲିରେ ଭଉଣୀ ସାନ ଭୋଉଣୀ ବାପ ମାମା ଆଉ ମୁଁ।
ଅହ ଭଲ ତାହେଲେ, ଆଉ କଁ ଖାଇଥିଲେ ଦିପହରେ?
ଦିହିପହରେ ଭାତ ଡାଲମା ବଡ଼ି ଚୁରା
ହ
ଆ ଦା ଆଳୁ ଆଉ କୁନ୍ଦୁରି ଭଜା ଆଉ ଶାଗ ଆଉ ଆମ୍ବ
ଭଲ ଆମ୍ବ ଏଇଠୁ ବୋଧେ କିଣିକି ଆପଣ ଖାଉଛନ୍ତି ନାଇଁ? କାଇଁ ନା ଭୁବନେଶ୍ଵରରେ ଏଠି ଗଛ ହୁଁ
ଆମର ହମ୍ ପୁରୀରୁ ଯୋଉ ଗଛ ଅଛି ସେଠି ମୋ ଜେଜେ ରହୁଛନ୍ ସେ ନେଇକି ଆସୁଚନ୍ତି ଏରି।
ଆଚ୍ଛା ତା ନାଁ ମୁଁ ହଷ୍ଟେଲରେ ରୋଉଚି ତ ଆମ୍ବ ବଡ଼ି ଚୁରା ଏଉଡ଼ା ସବୁ ସପ୍ନ ହେଇଯାଇଚି ଆମ ପାଇଁ ଯେବେ ଘରେ ଯାଉ ସେବେ ଖାଉ। ଗାଁରେ ଟିକେ ଆମୁ ଟିକେ ଭଲସେ ମିଳେ ଏ ସବୁ ଜିନିଷ।
ମୋର ବି ଏଇଟା ସପ୍ନ ମାନେ ମୁଁ ବି ଘରେ ହିଁ ରୁହେନି ମୁଁ ବାହାରେ ରୁହେ ନି ଜେ ମୁଁ ଏବେ କିଛି ସମୟ ପାଇଁ ଛୁଟିରେ ଆଇଚି ଘରୁକୁ।
କଁ କରନ୍ତି ଆପଣ?
ମୁଁ ଏମ୍ ବି ଏ କରୁଚି ଭାରତୀୟ ବିଦେଶ ବ୍ୟାପାର ସଂସ୍ଥାନ୍।
ଓହୋ ଆଛା, ଏ ନଏଜରେ ତ ହଷ୍ଟେଲରେ ରହୁଛି ତ ପିଲାମାନେ ରହୁଛନ୍ତି ସେଇ
ହଁ ଟିକେ ଦେଖିକି ରୁହନ୍ତୁ ନହେଲେ ଏଇଟା କଟିଯିବ ଆପଣଙ୍କୁ ନେଇ ଅସବ
ତ ଶୁଭିଲା।
ହ
ଏମତି ଆଉ ଆମେ ହଷ୍ଟେଲରେ ରହୁଛୁ ତ ଆଉ କଣ ଆମର ହଷ୍ଟେଲରେ ଖାଇବାଏବେ ବନ୍ଦ ହେ କିଛି ଦଉନାହାନ୍ତି ଆମେ ଖରା ଛୁଟି ପଡିଥିଲା ଏଣେ ରଜ ଛୁଟିରେ ଆମେ ଘରକୁ ଯାଇଥିଲୁ ଏବେ ଆସିଲୁ ଆମେ ସେମିଷ୍ଟାର ଏକ୍ଜାମ ପାଇଁ କେବଳ ଆମେ ଫାଷ୍ଟୟର ପିଲାହିଁ ଆସିଚୁ। ସେଥିପାଇଁ ଏବେ ଫାଷ୍ଟ ୟର ପିଲା ଖାଇବା ବନ୍ଦ ଅଛି ନେଷ୍ଟ ମନ୍ଥରୁ ପୁଣି ରେଗୁଲାର ହବ ଖାଇବା ପିଇବା ସବୁ ଠିକ ଠାକ ହେଇଯିବ ଆଉ
ଓ ଫାଷ୍ଟୟର ସରିଛି ଆପଣ ସେକେଣ୍ଡ ଇୟର
ସେକେଣ୍ଡ ସେମିଷ୍ଟାର ହବ ଆମର।
ହଁ, ସେକେଣ୍ଡ ସେମିଷ୍ଟାର ଏଇ ବର୍ଷର ଶେଷ ଟାଇମ।
ହଁ ଅଁ, ଚାଲିଛି ମାନେ ଏକ୍ଜାମ ଚାଲିଛି ଆଜି ଗୋଟେ ଥିଲା ଆହୁରି ଅଛି ଆଉ।
ଓ ହ ଏକ୍ଜାମ ସରିିନି।
ନାଇଁ ଆଜି ଗୋଟେ ଏକ୍ଜାମ ଥିଲା ତିନିଟାଜିରେ ସରିଗଲା ଆଉ।
ହଁ ହଁ ଠିକ ଅଛି କେମିତି ଯାଉଛି ଏକ୍ଜାମ ଗୁଡା।
ଏକ୍ଜାମ କଣ ଆଉ ପରଦିନ ଛୁଟିରେ ଆମେ ଯାଇଥିଲୁ ବୁଲିବା ପାଇଁ ଘରେ ତ ଜମା ପଢ଼ିନୁ ଯାହା ପାଞ୍ଚ ପଢିକି ଏକ୍ଜାମ ଦେଇଛୁ ଆଉ।
ହଁ ମାନେ ତଥାପି ଭଲ ଯାଉଚ ଟି?
ହଁ କର ନକର ସେମିତି ଭଲରେ ଯାଉଚି ଆଉ
ହଁ
ହ ଭଲ କଥା,
ସେଇଆ ଆଉ ଆପଣ ବୁଲାବୁଲି କି କଣ କରୁଛନ୍ତି?
ମଝି ମଝିରେ ସମୟ ମିଳିଲେ ବୁଲିବାକୁ ଯାଏ। ଏବେ ମୁଁ ଯାଇଥିଲି ଗତ ମାସରେ। ସିକିମ ଯାଇଥିଲି।
ଆଚ୍ଛା ଆଚ୍ଛା ମୋ ଭାଇ ଜଣେଇଥିଲେ ଯାଇଥିଲେ ଡାର୍ଜିଲିଂ ଯାଇଥିଲେ ମୋ ଭାଇ। ବୁଲାବୁଲି କରି ଆସିଲେ ଭଲ ଜାଗା କୁଆଡେ କହୁଥିଲେ ଆଉ।
ହଁ ଦାର୍ଜିଲିଂ ବି ମୁଁ ଦାର୍ଜିଲିଂ ହେଇକି ହିଁ ସିକିମ୍ ଯାଇଥିଲି ମୁଁ କଲକାତ ଥିଲି ଏବେ ମା ତିନି ମାସ। ଆସିଲାଣି ତ ସେତେବେଳେ ସେଠୁ ଯାଇଥିଲି। ସୁବିଧା ହେଲା ସେଇଠୁ ବାହାରିବା ପାଇଁ ଥରେ ଏମିତି ପଳେଇଲି ଉଠିକି ଏକେଲା। ଯାଇଥିଲି ବୁଲିବାକୁ ବହୁତ ଭଲ ଲାଗିଲା ବୁଲିକି ଆସିଲି।
ଭେଜିଟେରିୟାନ ନା ନନ୍ ଭେଜିଟେରିୟାନ ଆପଣ,?
ଆମେ ଓଡିଆ ଆମେ ପାସିଲି ଭେଜିଟେରିଆନ, ।
ସିରିଏସ୍ଲି,
ବାର ଦେଖିକି ଭେଜିଟେରିୟନ ଖାଇବୁ ନହେଲେ ନନ ଭେଜିଟେରି ସୋମବାର ଭେଜ ମଙ୍ଗଳବାର ଭେଜ ବୁଧବାର ନନ ଭେଜ।
ଆଛା ଆଛା ହଁ ମୁଁ ଓଡିଆ,
ଆପଣଙ୍କ ନାଟା କଣ? ନା ଏଥିରେ କହିହବ ନା କହିହବନି?
ନା ଫାଁ ଆଲାଉ ନାହିଁ।
ହଁ ଠିକ ଅଛି।
ନା ଆହୁରି ବହୁତ ସାରା ଗାଇଡ ଲାଇନ୍ ଥିଲା ଉପର ମେସେଜଡା ଦେଖିନିତ ଦେଖିଲେ।
ହଁ ହ ମୁଁ ଏବେ ମୋ ଭଉଣୀ ମତେ କହିିଲ ତ କ ତାପରେ ମୁଁ ବ୍ୟବହାର କଲିି ମୁଁ ଏତେ ଜାଣିନି
ହଁ ମୁ ବି ରିସେଣ୍ଟ ହ ଏବେ ଜାଣିଲୁ ସାଙ୍ଗ ଜଣ ର କହିଲାରୁ ମୁଁ କରିଛି
ହ ହଁ ମୋର ଏବେ ତିନିଟି ଚାଷ ଖଛି
ତିନିଟା ଟା କପ୍ଟ ନା କେତେଟା କଲ କରି
ଟୋ ଟୋଟା ତିନିଟା କଲ କରୁଛି
ମୋର ଏ ଗୋଟେ ବି ଟାକ୍ କମ୍ପ୍ଲିଟ୍ ହେଇନି ମୁଁ କଲ୍ କରିଛି କିନ୍ତୁ ରିସିଭ୍ ହିଁ କରିହବନି କାହିଁକି ନା ମର ଲିମିଟ ଖତମ ହେଇଯାଇଛି
ଓହଁ ରିସିଭ କରିବାମି ଖମ ହେଇଯାଇଛି ହଉ ଠିକ୍ ଅଛି କିଛି ଅସୁବିଧା ନାହିଁ ଆପଣ କେତେବେଳେ ଲମିଟ୍ଉଥ ରିେଟ ହେିବ ମତେହିବେ ଆ ମୁଁ
ହଁ ଆମେ ନିଶ୍ଚୟ କ ଆଉ ଘରେ ସବୁ ଭଲ ତ
ହଁ ସବୁ ଠିକ ଠାକ ଚାଲିଛି
ହୁଁ ବାବା କଣ କରନ୍ତି ହଁ ମୁମ ଘରେ ବି ଜ
ବାବା ଇଲେକ୍ଟ୍ରିକଲ କଣ୍ଟ୍ରାକ୍ଟର
ହ ହ ଭଲ କାହିଁକି ଆଉ କଣ
ହୁଁ ହୁଁ ଆପଣଙ୍କହରେ
ହଁମ ବାବା ବିଜନ ଆ ଆଜ୍ଞା
ବାପ ବଧବେ ଆସିଲେ ହୁଁ କୁହ କୁନ
ମୁଁ କହିଲି ମୋର ବିଜନେସ୍ ମୋ ବାବା ସମ୍ଭାଳନ୍ତି ଆଉ ଆମର ଅଛି ମିଲ୍ ଅଛି ଏମିତି କାଠ ସପ୍ଲା ମିଲ୍ ଯେ କରନ୍ତିନି ଆମର ମିଲ ଅଛି ତାପରେ ଆମ ଘରଟି ପଲିଟିସିଆନ୍ ତ ମୋ ମମି ଟିକେ ଆମ ଗାଁରେ ତମ ଘର ମୋ ମମି ସରପଞ୍ଚ ଅଛନ୍ତି ଗାଁରେ ରେ ଆଉ ଆଉ ମୋର ଭଲ କଣ ଯାହା ଯେମିତି ଚାଲିଛି ଆଉ ଫାଇ ପ୍ଲୁ ଦି ବର୍ଷ ବଡ ତ ଏମ ବି ଏ ସ ବି ସିଏ ସ କଢ କରୁଛୁ ତ ଆମ ବିଜନେସ ଟିକେ ସମ୍ଭାଳେ କେତେବେଳେ କଣ ହବ ଆଉ କହିହବ ନା ଟିକେ ଟା ଦେଖୁଥା ଏପଟେ ବି ତୁ ଦେଖ ଶଖ ନେବୁ ନହେଲେ ତା ପଢ଼ା ତ ଜୀବନ ସାରା ପଢିଛି ପଢ଼ିବୁ ଆଉ କଣ ଅଛି ସେ ଏବେ ଟିକେ ଡବ ନେଇଯାଇଛି ପଢାରୁ ତାପରେ ବିଜନେସ ଦେଖୁଛି ତାପରେ କଣ କରିବ ଆଉ ଆଉ ମ ତିଠି ମୋ ଛୋ ଜଣେ ଏ ଅଛନ୍ତି ସେ ମ୍ୟାରେଜ କରିସାରିଲାଣି ଆଉ ସଭା ସାନ ମୁହଁ ଆଉ
ଓ ଆପଣ ସବୁ ଟ ସାଙ୍ଗ
ହଁ
ଠିକ ଅଛି ପୁର ଗଲା ହେଇଥିବେ ଆଉ
ଗଲ କଣ ଯେତିକି ଗାଳି ସବୁ ମୁଁ ଯଦି କେଠି କିଛି ପ୍ରୋବ୍ଲେମ ହେଲା ତାେଲେ ମୁଁ ହିଁ ତାମର ଦୋଷ ଥାଉ କି ନଥାଉ ମୁଁ ହିଁ ବସିଛିି ଆଉ ସମସ୍ତଙ୍କ କଥା ମୋରି ପାଖରେ ଥିବ ଠିକ ଟାଇମ ରେ ସେମାନେ ଯେତେବେଳେ ଫସିବାର ଥିବ ସବୁ ଦିଷ ଟା ମୋ ଉପରେ କିନ୍ତୁ ତୁ ଜାଣିଥିଲୁ ତୁ କାଇହିଁ କହୁନଥିଲୁ ଏମିତି କଁୁ ସେମିତି ହଉଛି ଚାଲିଛି ଯାହା ଆଉ ଆପଣ କଣ ବଡ ମ ସାନ
ଦଣି ସନା
ଓହୋ ସେ କଣ କରନ୍ତି
ସିଏ ଏବେ ଅ ଏଠି ହିଁ ପଢୁଛନ୍ତି ଟି ମନ୍ କଣ କରୁଛନ୍ତି ଆଇ ଟି ଏମ କରୁଛନ୍ତି? ସେକେଣ୍ଡ ଇୟର?
ଭୁବନେଶ୍ଵର ଆପଣ ରହୁଛନ୍ତି କି ପଟେ ମାନେ ଜାଗା?
ଅ ବି ଜେ ବିି କଲେଜ୍ ପାଖା ପାଖି।
ଓ ବିଜେପି କଲେଜ ହଁ ସେଠି ମୋ ସାଙ୍ଗ ବି ଦି ଚାରି ଜଣ ପଢୁଚନ୍ତି ସାର୍ ହଁ ଭଲ
ଆଉ
ଆଉ ଭୁବନେଶ୍ୱର ବୁଲାବୁଲି ତମେ ଫାଷ୍ଟରୁ ତ ବୁଲାବୁଲି କଣ ସବୁବେଳେ ବୁଲୁଥିବ ଆଉ କଣ। ଆମ ଆମ ଗୋଟେ ଏମିତି ଗୋଟେ ହଷ୍ଟେଲରେ ପଢିଲୁ ଭାଇ ଆମକୁ ଛାଡୁ ହି ନାହାନ୍ତି କୁଆଡେ।
କାହିଁକି ମାନେ ପୁରା ବନ୍ଦ?
ଷ୍ଟ୍ରିଟ୍ ନୁହଁ ବାକି ଏମିତି ଆମର ଯିଏ ଆଗ ନା ଥିଲେ ଯିଏ ୱାର୍ଡେନ ବଗେରା ଥିଲେ ସେ ବହୁତ ଭଲଥିଲେ ବା ଟିକେ ସେ ନୂଆ ଆସିଛନ୍ତି ତ ସେ ଫୁଲେଇ ହଉଛନ୍ତି ଅଧିକ।
ହଁ ଟିକେ ବୁଝେଇ ବାଝି ରଖିଦେଲେ ଯାଇହବ ଆଉ। ହାରେ କେ ଦିନ ରାତିରେ କଣ ଯାଆନ୍ତି କି ଦିନ
ନାଇଁ ରାତିରେ ନୁହଁ ଦିନରେ ରାତିରେ ଆମର ପାଞ୍ଚଟା ବେଳୁ ଗେଟ ଚାବି ପଡିଯାଏ। ହଁ
ହଁ ଆମର ଏପଟେ ମୁଁ ଯୋପଟେ ରହୁଛି ଏପଟେ ଲିଙ୍ଗରାଜ ମନ୍ଦିର ବିନ୍ଦୁସାଗର
ଆରେ ଆମ ଛାତରେ ଛିଡା ହେଲେ ଆମକୁ ଲିଙ୍ଗରାଜ ମନ୍ଦିର ଦେଖ ଖା ହୁଏ।
ଆପଣଙ୍କର କୋଉଠି ରହୁଛନ୍ତି କି?
ଆରେ ଜାଣିଛନ୍ତି ଅ କମଳା ନ ରୋମାସ କଲେ ଯୋଉଟା ଆରଡି ଅଣ୍ଡରରେ ଅଛି?
କମଳା ନେହେରୁ ଯାହାର ବୁ ର ରମାଦେବୀ ତ ସେଠି ଯାଇକି ସ
ହଁ ହଁ ସେଇଟା ରମାଦେବୀ ଅଣ୍ଡରରେ ସେ କଲେଜ ଟା।
କମଳା ନେହେରୁ ଏକ ନମ୍ବର
ହଁ ହଁ ୟୁନିଟିୱନ୍ ହଁ ମାର୍କେଟ ବିଲ୍ଡିଙ୍ଗ ପାଖାପଖି ଯଣା ମେସେଜ ଆ ଆମ ଚ୍ଛାତରେ ହଁ ଓହୋ ଆମେ ଛାତରେ ଛିଡା ହେଲେ ଲିଙ୍ଗରା
ହଁ ଆମ ଲିଙ୍ଗରାଜ ମନ୍ଦିର ମୁରୁୁ ଦେଢ କିଲୋମିଟ ଦି କିଲୋମିଟର ପାଖାପାଖି ଆ ମୋ ଭଉଣୀ ହେତିକା ସବୁ ଚାଲିକି ଯାଆନ୍ତି।
ଓହୋ।
ଏପଟେ ଭଲ ଭଲ ଜାଗା ଅଛି ଲିଙ୍ଗରାଜ ମନ୍ଦିର ଏପଟେ ନଈ ଅ ଅଛି ଦୟାନ ଦେଖ ଠିକ ସ ବ କମତି କଣ କହିକି ବାହାରିବେ ଆଉ ଗ୍ରୁପରେ ବାହାରିବେ ଯଦି ମନେ କର ସେ ଦେଇକି ପାରନ୍ତି
ହଁ ଏମିତି ଅଛି ଆପ୍ଲିକସନ ବାଗେରା ଦେଇକି ବାହାରି ପାରିଲେ ଯିବୁ।
ହଁ ଠିକ୍ ଅଛି ହଉ ସମୟ ହେଇଯାଇଛି।
ହଁ ତାହେଲେ ହଁ ମୁଁ ତ ପରେ ଆପଣଙ୍କୁ କଲ୍ କରୁଛି।
ଆଜ୍ଞା ଜୟ ଜଗନ୍ନାଥ।